ହଁ ମ୍ୟାଡ଼ାମ ନମସ୍କାର।
ମ୍ୟାଡ଼ାମ୍ ନମସ୍କାର।
ହଁ
ହଁ, ଆଜ୍ଞା। ଆପଣ କଣ କରୁଥିଲେ ବୋଧେ ଏବେ?
ହଁ, ମୁଁ ଟିକେ ଏପଟେ ଥିଲି। ଡାକୁଥିଲେ ସବୁ। ହଁ
ଆଜ୍ଞା, ଆଉ ମ୍ୟାଡାାମ, ରଜ ପାଇଁ ଆପଣ ରଜ ପାଇଁ ଆପଣ କଣ ସବୁ କିଣା କିିଣି, କୋଉଠୁ କଲେ? କେମିତି କଣ କଲେ? ଦୋକାନକୁ ଯାଇଥିଲେ ନା ବଜାରରୁ? କେମିତି କଣ କିଣିଥିଲେ ଆପଣ?
କିଣା କିିଣି ଵ ଯାଇଥିଲି। ଶାଢୀ ଗୋଟେ ଆଣିଲି, ଟ୍ରେକ୍ ଦିଟା ଆଣିଲି ଆଉ
ଆପଣ ଯାଇକି କିଣନ୍ତି ବଜାରୁ ବଜାରୁ ସବୁ ଯାଇକି କିଣା କିିଣି ଆପଣ କରନ୍ତି। ରେ କିଛି ପର୍ବପର୍ବାଣୀ ଆସେ ରଜ ହଉ ଅଷ୍ଟମୀ ହଉ, ଯାହାବି କିଛି ଘରେ
ହଁ ହଁ ହଁ ମୁଁ ଯାଇଁ ବଜାରୁ ହଁ
ଅନଲାଇନ୍ ରୁ କେବେ କିଣନ୍ତି କି ହେ
ଅନଲାଇନ କିଣେ କିନ୍ତୁ ମାନେ ବେଶୀ କଷ୍ଟ୍ ପ୍ଲିଜ, ଏ ଜିନିଷ ମୁଁ ଅନଲାଇନ ରୁ କିଣେଣି ମୁଁ ଷ୍ଟୋର କୁ ଯାଇକି ନାଁ ହଁ। କିଣେ, ମାନେ ସେଇ ବ୍ରାଣ୍ଡ ର ଷ୍ଟୋର କୁ ଯାଇକି, ନା କିଣେ
ଆଜ୍ଞା, ଆଜ୍ଞା। ମୁଁ କହିଲି, ଯେତେବେଳେ ଆପଣ ଧର ଅନ୍ ଅନଲାଇନ୍ ରୁ ଯେକୌଣସି ଜିନିଷ ବି କିଣନ୍ତି ଆପଣ ଯେମିତି କହିଲେ କି ମୁଁ ଅଧିକ ତ ଟିକେ ଟଙ୍କାର କିଣିଲେ ଦୋକାନକୁ ଯାଇକି ବା ବଜାର ଭଲ ଲାଗେ। ତାଲେ ଆପଣ ଅନଲାଇନ୍ ଘରରଣସି ଜିନିଷ ହଉ ବା ଡେସ ହଉ ଯ ଛୋଟ ଛୋଟ ଜିନିଷ କ୍ରିମ ହଉ କି ପାଉଡର ହଉ ବିଭିନ୍ନ ପ୍ରକାର ଜିନିଷ ରହୁଛି ନା। ଯେତେବେଳେ ଧର ଆପଣ କିଣନ୍ତି। ଆପଣ କେମିତି କଣ କିଣନ୍ତି ଗୋଟେ ଦେଖିଲେ ନା ଗୋଟେ ଆଡ ଦେଖ ଦେେ ଏ ଦେଇଛି ଆପଣଙ୍କୁ ଭଲ ଲାଗିଲାଥର କିଣି ଦିଅନ୍ତି। ନା ଯାଇକି କିଛି ଚେକ୍ କରନ୍ତି ଦେଖନ୍ତି ସବୁ କିଣନ୍ତି ଆଣ
ହଁ ମୁଁ ମୁଁ ରେଟିଂ ଦେଖିବା ପାଇଁ ଆସିଛି। ଜିନିଷ ପ୍ର ଦୀପି ଦେଖିବା ଲୋକ।
ଆଜ୍ଞା ଆଜ୍ଞା ଆଉ ଗୋଟେ କଥା ମ୍ୟାଡାମ ହଁ ସେଇଟା ତ ଦେଖନ୍ତି ଆପଣଙ୍କର ଏମିତି କେବେ ହେଇଛି ଯୋଉଟା କିି ଧର ଆମେ ଗୋଟେ ଡ୍ରେସ୍ ଧର ମଗେଇଥିବା ଆମର ହୁଁ କଲର ରଙ୍ଗ ର ନାଲି ଥିବ ସେଟା ଫିକା ନାଲି ଆସ ଥିବ କେବେ
ନାଇଁ ମୋର ରଙ୍ଗଠି ସେଇ ଖରାପ ମାନେ ଏଇ ଫଟୋ ସେ ଫଟ ନେଇକି ଆସିଥିଲି। କିନ୍ତୁ ସାଇଜ ଏପଟ ସେପଟ ପଠେଇକି ଆସିଛି। ହଁ ଆଉ ଯୋଉ ମାନେ ଗୋଟେ ଗୋଟେ ଜିନିଷ ଦେଖେଇଥିବେ ଆଉ ଗୋଟେ ଜିନିଷ
ହଁ ମାଡମ ଯୋଉ କଥାଟା ଆପଣ କହିଲେ। କି ଗୋଟେ ସାଇଜ ଦେଇଥିବେ ଆଉ ଗୋଟେ ସାଇଜ ଦେଇ ଆସିବ ଆପଣ ଗୋଟେ ଜିନିଷ ଲକ୍ଷ୍ୟ ରଖିବେ। ଏଁ ଅନଲାଇନ ଯେତେବେଳେ ଅର୍ଡର କରୁଛନ୍ତି। ଆମର ଯେମିତି ଆପଣ କହିଲେ କି ମୁଁ ଅଧିକ ପଇସାର ଜିନିଷ କିଣିଲେ ମୁଁ ଦୋକାନକୁୁ ଯାଇକି କିଣେ। ହେଲା କିି ଦୋକାନ କୁ ଗଲେ ଆ ଆପଣ କଣ ସେଠି ଦେଖୁଛନ୍ତି। ଏଇ କପଡ଼ାଟା ଆମର ସୂତା ଅଛି କି ପଲିଷ୍ଟର ଅଛି କି ହଁ ଚେଷ୍ଟା ବି କରୁଛନ୍ତି ଧରେ ପା କି ପାଟ ଅଛି ଯେ କୌଣସି ବସ୍ତ୍ର ହଉ। ଆମେ କପଡ଼ା ଟାକୁ ହାତରେ ଦେ ଠିକ୍ ଆଣୁ ଆମତି କି ନାଇଁ ସେମତି ଅନଲାଇନରେ ବି ମଧ୍ୟ ରହୁଛି। ଉଁ କେତେ ତଫାତସ୍ତ ତ ମୁଁ କହିପାରୁନି ଏତେ ଭଲ ସେେ ବେଳେ ବେଳେ ତ ପରିବର୍ତ୍ତନ କରିବାକୁ ପଡେ ଏ ଆମର ଯେ ଯେତେବେଳେ ଅନଲାଇନ ଅର୍ଡର କରୁଛନ୍ତି। ଦେଖୁଥିବେ ଧର ଯେ ଯୋଉ ଜିନି ଜିନିଷଟା ଆଣିଲେ ଆମେ ସମସ୍ତ ଜିନିଷର କମ୍ପାନୀ ର ନାଁ ରହୁଛି। ଗୋଟେ ଡ୍ରେସ ହେଲେ ବି ତାର କମ୍ପାନୀ ର ନାଁ ରହୁଛି। ଗୋଟେ ସୁ ହେଲେ ବି କମ୍ପାନୀ ରହୁଛି ଯାହାବି ଆପଣ କିଣନ୍ତୁ। ତ ଯଦି ଆମେ କମ୍ପାନୀ ହିସାବ ସେଠି ଆମେ ଗୋଟେ ବ୍ରାଣ୍ଡ କମ୍ପାନୀର ଜିନିଷ ଅର୍ଡର କଲେ ଆମକୁ ହୁଏତ ଫେରସ୍ତ କରିବାକୁ ପଡେନି। ତଥାପି ବି ବେଳେ ବେଳେ ସାଇଛି ଆପଣ ଯେମିତି କହିଲେ ଗୋଟେ ଏମିତି ହୁଏ କି ଧର ଆମେ ମଗେଇଥିବା ଛଅ ନମ୍ବର ଜିନିଷ ଆସିଥିବ ଆଠ ନମ୍ବର ଜିନିଷ ସେ ବି ଫେରସ୍ତ କରିବାକୁ ପଡେ ତାପରେ ଆଉ ଗୋଟେ କଥା ମ୍ୟାଡ଼ାମ ହୁଁ ଆପ କଣ କହିଲେ କି ଧର ବଜାରକୁ ଯାଇ ଯୋଉ କିଣନ୍ତି ଆପଣ ବଜାରକୁ ଯିବାକୁ ଧର ଆପଣଙ୍କ ଘରଠାରୁ କୁହନ୍ତୁ। ଧର ହୁଏତ ଆ ଆପଣଙ୍କୁ ଅଧଘଣ୍ଟା ଲାଗିଥପାରେ। ଘଣ୍ଟାଏ କି ଦୁଇ ଘଣ୍ଟା ସବୁବେଳେ ତ ଆଉ ତ ଆପଣ ଗୋଟିଏ ବଜାରରୁ କିଣୁଥିବେ ନା। କିଣୁ ନଥିବେ ନା ନିହାତି ଅଲଗା ଅଲଗା ଜାଗାରୁ ଶୁଣୁଥିବେ। ତ ସେଥିପାଇଁ ନିହାତି ଭାବରେ ସମୟ ଲାଗୁଥିବ। ତାପରେ ଘରୁ ଯିବା ପୂ ର୍ବୁରୁ ମଧ୍ୟ ଆପଣଙ୍କୁ ପ୍ରସ୍ତୁତ ହେବାକୁ ନିହାତି ଅଧଘଣ୍ଟେ କିଇଁ ପାଇଚାଳିଶି ମିନିଟ ଲାଗୁଥି। ଆମେ ବାହାରିବା ଡ୍ରେସ ପିନ୍ଧିବା ବା ଝିଅ ମାନେ କୁହନ୍ତୁ ଟିକେ ସଜବାଜ ହେବା ସେମାନଙ୍କୁ ଯାହାହେଲେ ବି ସେ ସମୟ ଲେ ସେଇଠି ଆପଣଙ୍କର ଦୁଇ ଘଣ୍ଟାରୁ କି ତିନି ଘଣ୍ଟା ଯାଏ। କିନ୍ତୁ ଆମର ଅନଲାଇନ କିଣିଲେ କଣ ହୁଏ ନା ଆମର ସେ ସମୟ ଟା ବଞ୍ଚି ଯାଇଥାଏ। ବଞ୍ଚେ କିି ନାଇଁ। ଆପଣ ଘରେ ବସିଥାନ୍ତି ସେ ସମୟରେ ଆପଣ କଣ କଣ କରନ୍ତି କଣ କରିବାକୁ ଭଲ ପାଆନ୍ତି କି ଏଇ ସମୟରେ ବଞ୍ଚି ମୁଁ ବସିଛି ଟିକେ ଏଇଟା କରିଦେଲେ ଭଲ ହଆନ୍ତା କି ସେଇ କାମ ଟା ଟିକେ କରିଦେଲେ ହନ୍ତା ପଢିବାକୁ ଭଲ ପାଆନ୍ତି ଆଜ୍ଞା ଆଜ୍ଞା ଭଲ କଥା ଯାହା ହଉ କଣ ପଢିବାକୁ ବେଶୀ ଭଲ ମାନେ ଆପଣଙ୍କର ଯୋଉ ପାଠ୍ୟ ପୁସ୍ତକ ପଢୁଥିବେ ସେ
ହଁ ମୁଁ ମୋର ଯୋଉ ପାଠ ମୁଁ ପଢୁଛି ସେଇ ପାଠ ପଢିବାକୁ ମତେ ଭଲ ଲାଗେ ହଁ।
ପାଏନା। ମତେ ଟିକେ କଣ କହିଲେ ଯେମିତି କି କୁହନ୍ତୁ ଧର ଗଛ ଲଗେଇବା ଆ ଆଉ ଆମର ହେଲା କି ନୂଆ ନୂଆ ଜିନିଷ କି ଶିଖିବା କିଏ ଧର ବହି ପଢିବା ଆପଣ ଯୋଉ କହିଲେ ଧର ପଢିବାକୁ ଭଲ ପାଆନ୍ତି ହେଲା କି ଏ ଯୋଉ ନୂଆ ବହି ପଢିବା କାହିଁକି କହିଲେ ଟିକେ ଆମେ ଯଦି ଅଧିକରୁୁ ଅଧିକ ବହି ଟା ପଢିବା ଧର ଗପ ବହି ହଉ କି ମାନେ କିଛି ଅଲଗା ପାଠ୍ୟ ପୁସ୍ତକ ହଉ କବିତା ବହି ହଉ ଯା ତେ ଅଧିକ ପଢିବା ତ ମୁଁ ଟିକେ ସେ ସବୁ ପଢିବାକୁ ଭଲ ପାଏ ଆଉ ପଢି ମାନେ ପଢିଲେ କଣ ହୁଏ କି ମତେ ଟିକେ ନୂଆ ନୂଆ ଜିନିଷ ଜାଣିଲା ପରେ ଆମେ କିଛି ଶବ୍ଦକୁୁ ଶବ୍ଦ ଯୋଉଟା କୁହନ୍ତି କି ତାଳକୁ ମେଳ ତାଳ ମିଶେଇକି କିଛି ମାନେ ମନରୁ ଭାବିକିଣି କବିତା ଲେଖି ପାରିଥାଏ ସେଥିପାଇଁ ମତେ ଟିକେ ବହୁତ ଭଲ ଲାଗେ ଆଜ୍ଞା ମ୍ୟାଡ଼ାମ ହୁଁ ଆପଣ କଣ କହୁଥିଲେ କୁହନ୍ତୁ।
ସେଇ ଜିନିଷ କିଛିଟା ଫାଙ୍କା ଟାଇମ ହେଲା ଫାଙ୍କା ସମୟ ମିଳିଲା ଆମକୁ ଏଇ ସବୁ ଜିନିଷ କରିବାର ଅଛି। କି କିଛି ବି ଜିନିଷ ଗୋଟେ ଶିଖିବା ଆଜିକାଲି ତ ବହୁତ ଫେସବୁକ୍ ହଉ ୟୁୁବ ଟ୍ୟୁବ ହୋଉ ସେଥିରୁ ବଢିଆ ବଢିଆ ସବୁ ଆଇଟମ ବି ମିଳୁ କି ହସ୍ତ ହାତରେ ତିଆରି କରୁଥିବା ଜିନିଷ ସବୁ ବି ଦେଖଉଛି। ଆମେ ସେଇ ଜିନିଷ ବି ଆଣି ଘରେ ଆମେ କରିପାରିବା ପ୍ରସ୍ତୁତ ତାକୁ କଲେ ଗୋଟେ ଜିନିଷ କଲେ ଆମ ଆମ ପାଖରୁ ସମସ୍ତେ ଦେଖିଲେ ଆମେ ମାନେ ସେମାନେ ବନେଇଲେ ଆମେ ବି ବନେଇଲେ ତାଙ୍କୁ ବି ଲାଭ ଆମକୁ
ହଁ କିଛି ଲୋକମାନେ ବି ଅନୁପ୍ରାଣିତ ହେବେ ଧର ସେଇଠି ଶିଖିକି ବିଭିନ୍ନ ପ୍ରକାର ଜିନିଷ ଲୋକମାନେ ଅଛନ୍ତି କିଛି ରୋଜଗାର୍ କ୍ଷମ ହେଇ ପାରୁଛନ୍ତି, ଧର କିଛି ଗୋଟେ ଡ୍ରେସ୍ କୁହନ୍ତୁ ଆମେ ଅନଲାଇନରେ ଦେଖୁଛେ କି ବ୍ଲାଉଜ କୁହନ୍ତୁ ବିଭିନ୍ନ
। ମାଆ ମାନେ ଯୋଉ ହାତରେ ବୁଣୁ ଥିଲେ ସାହାଯ୍ୟରେ।
ଆଜ୍ଞା।
ସେଇ ଜିନିଷ ବି ଆମେ ବି ତା ଶିଖିକି କରିପାରିଥାନ୍ତେ। କିନ୍ତୁ ଆମେ ସେ ଜିନିଷ ବହୁତ୍ ଆଜିକାଲି।
ତାପରେ ମ୍ୟାଡାମ୍ ଆପଣ କୁହନ୍ତୁ ବର୍ତ୍ତମାନ ସମୟରେ ଆପଣ ଯୋଉଟା କହିଲେ ଆମର ମାଆମାନେ ଧର ବୁଣୁ ବୁଣୁଥିଲେ ବା ରଖୁଥିଲେ। ସେ ସବୁ ଆଉ ଏଠି ଦେଖିବାକୁ ମିଳୁନି। ଜଣେ। ଜଣେ ସେମିତି କିଏ କିଛି କରୁଛନ୍ତି। ନାଇଁ ତ କିଛି ସଂସ୍ଥା ଯଦି ଖୋଲି ଦେଇକି ବୁଣାବୁଣି କରିବେ। ସେ ସବୁ ହଉଛି କିନ୍ତୁ ବର୍ତ୍ତମାନ ସମୟରେ ଆପଣ ଦେଖିବେ ତ ଲୋ ପିଲାମାନେ ବହୁତ ସମୟ ବିଶେଷ କରି ମୋବାଇଲରେ ଦବା ଦଉଛନ୍ତି। ଫେସବୁକ୍ ଆପଣ ଯେମିତି କହିଲେ ଅଛି କିଛି ଜିନିଷର୍ ଯଉଟା କି ଆମର ଶିକ୍ଷଣୀୟ ଜିନିଷ ଅଛି। ଆମେ ଶିକ୍ଷଣୀୟ ଜିନିଷ କିଛି ଶିଖ୍ ଥିଲେ। ତାକୁ ଆମର କାମରେ ଉପଯୋଗ କଲେ, କିନ୍ତୁ ଯଦି ପିଲାମାନେ ଅଛନ୍ତି ତାକୁ ଅନ୍ୟଥାରେ ବି ଲଗଉଛନ୍ତି ସେ ସବୁ ଜିନିଷ।
ହଁ।
ହଁ ଯେତିକି ଫୋନଟା ଆମର କଣ ଉପକାରିତା ଅଛି ସେତିକି ଅପକାରିତା ବି ରହୁଛି ତାର୍। ଯିଏ ଭଲ ଭାଟରେ ଫାଟରେ କଣ କୁହନ୍ତି। ଯିଏ ଲଗେଇ ପାରିଲା ଲଗେଇ ପାରିଲା ଯିଏ ନ ଲଗେଇ
ନ ଲଗେଇ ପାରିଲା ନାହିଁ।
ଦେଖି ଚାହିଁ କରିବାର ଅଛି ଆଉ।
ହଁ ଆପଣ ସବୁ କଣ କଣ ଗ ଛ ଲଗାନ୍ତି ଘରେ?
ମୁଁ ଘରେ ଏଇ ଯେମିତି ଆପଣ କୁହନ୍ତୁ ଧର ଫୁଲ ହେଲା ଯେକୌଣସି ଧର ଗଛ ଫୁଲ ଗଛ ସବୁ। ହୁଁ ଆମର ଘର ଆଗରେ ନା ହଁ ଅଛି ପ୍ରାୟ ଦେଖିବେ ଚାରିଟା ପାଞ୍ଚଟା ଖାଲି ଟରାଟା ଗଛ ମାନେ ଯୋଉଟେ ଟଗର ଗଛ ଆପଣ
ହଁ ହଁ।
ଆଜି ଛଅଟା କରିୁଛି। ସେଠୁ ଦେଖିବେ ସକାଳୁ ସକାଳୁ ମାନେ ପାଞ୍ଚ ସାତ ଜଣ ଲେଖା ମାନେ ଭୋରୁ ଉଠିବେ। ଦେଖିବେ ସବୁ ଫୁଲ ତୋଳୁଥିବେ କାହିଁକି କହିଲେ ଏ ଆମର ତ ମୋ ଶ୍ୱଶୁର ନେଇକି ଯାଆନ୍ତି। ପୂଜା କରିବା ପାଇଁ ଟିକେ ଅଧିକ ମାତ୍ରା ଫୁଲ ମଠକୁ ନେଇକି ଯାଆନ୍ତି। ସେଥିପାଇଁ ଗଛ ଟିକେ ଫୁଲ ଗଛ ତ ଆମର ଟିକେ ଅଧିକ ଲାଗେ। ହୁଁ। ତା ସେଠିକି ସେ ନିହାତି ଗୋଟେ ବ୍ୟାଗରେ ଅଧୁ ବଗ୍ ହେିଲ ତୋଳି କିରେ ଅନ୍ୟମାନେ ବି ନିହାତି ଦେ ଆମର ଗେଣ୍ଡୁ ଫୁଲ ହେଲା କି ମନ୍ଦର ଫୁଲ ହେଲା ବିଭିନ୍ନ ପ୍ରକାର ମନ୍ଦାର ଫୁଲ ସବୁ ସେ ସବୁ ଗଛ ଲଗାଉ। ଆଉ ବି କଣ କହିଲେ କିଛି। ହୁଁ।
ମାନେ ଯୋଉ ମାନେ ଇଏରେ ଯୋଉ ଫୁଲ ଗଛ ଲଗେଇବାର ଯୋଉ ମାନେ ଋତୁରେ। ଧର ଆମର ଅକ୍ଟୋବର ଆଡକୁ ଆମେ ଲଗେଇଲେ କୁସୁମ ଗଛ। ହଁ ଆ ବର୍ଷ ସବୁଠୁ ଭଲ ବର୍ଷା ଦିନେ ଆପଣ ଗଛ ଲଗେଇବେ ନା ଆପଣଙ୍କର ସବୁ ଗ ଛ ବଞ୍ଚିବ।
ହଁ ଏବେ ହେଇ କିଛି ଦିନ ତଳେ ପରା ଆମ ସସ ଗ ଦୁଇଟା ଗଛ ଲାଗିଥିଲା ନଡିଆ ଗଛ ଲାଗିବିବା। ଲଗେଇଥିଲେ ସେଇ ଗଛ ଟା କଣ ହେଲା। କିଲ ତାର ସେଇ ଁ ରାସ୍ତା ଯୋଉ ଜାଗାରେ ଲାଗି ଥିଲା ଆଉ ଗୋଟେ ଘର ପାଖରେ ଆଉ ଗୋଟେ ଘର। ସେରି ପଥିଲା। ନୂଆ କାମ ଆରମ୍ଭ ହେଇଥାନ୍ତା ତ ଟ୍ରାକ୍ଟର ବାଲି ଫେଲି ନେଇକି ଯିବ ରାସ୍ତା ଗୋଟେ ନିହାତି ଦରକାର ଆଉ ବିଲ ବିଲ ତ ଆଣିବା ଆଣିଲେ ତ ଅନ୍ୟ ଲୋକ। ଲୋକମାନଙ୍କର ଫସଲ ବି ନଷ୍ଟ ହବ ନା ତ ସେଥିପାଇଁ ସେଠୁ କଣ କରାଗଲା। ସେଇ ଗଛ ଦିଟା ତାକୁ ଅଲଗା ଜାଗାକୁ ଉଠା ହେଇକ ଆଣିଲା। ଅମନ ଲା ଉଠା ହେଇକି ଅଲଗା ଜାଗାରେ ଲଗା ହେଲା। ସେଇଟା ମୁଁ କହିଲି କି ଦେଖନ୍ତୁ ଆପଣ ଦ ଲଗଉଛନ୍ତି ଏ ଜାଗାରେ। କିନ୍ତୁ ତାକୁ ପୁରା ମାଟି ଆଉ ଯୋଉ କ ଆମର ଚେର ସହିତ ଯୋଉଟା ମାଟି ଥିବ ତାରି ସହିତ ଆଣିବ କାହିଁକି ନା ସେ ଯଦି ଟିକେ ପ ସେପଟ ହେଇଯିବ। ଖରା ହଉଚି ବର୍ତ୍ତମାନ ତ ବ ତା ଦିନ ନାହିଁ। ଓ ବର୍ଷା ହଉଚି କିନ୍ତୁ ଉପର ଓଳି ହଉଚି କୋଉ ଦିନ କେମିତି। କୋଉଦିନ ନ ହଉଚି ବି ନାହିଁ ଅତ୍ୟଧିକ ମାତ୍ରାରେ ଖରା ଗଛ ମରିଯିବାର ବହୁତ ସମ୍ଭାବନା ତ ବାପା ସେରା ନେଇକି ଆସି ହେତିରେ ମୁଁ ଗାତ ଖୋଲି ଲଗେଇଲି ମତେ ଡେଲି ଡେଲି ଯାହା ହେଲେ ବି ବାଲଟି ଦି ବାଲଟି ଲଖା ପାଣି ଦବାର ଅଛି ତା ଦେହରେ ଦେଇ ଦେଇ ଦେଇ ଦେଇ ଟିକେ ଗଛ ଟା ବଞ୍ଚିଗଲା ବାଡିରେ ତ ରହିବାର ନିହାତି ଅଛି କା ନଡିଆ ଗଛ ତ ଜାଣି ଥିବେ ଯେମିତି କିି ମାନେ କୁହନ୍ତି ବାର ମାସ ତେର ଫଳ ତ ଅଲଗା କଥା ବା କା ଯୋଉ ଯେମିତି କୁହନ୍ତି ବିଭିନ୍ନ ପ୍ରକାର ଫଳ ଯୋଉ ମାସ ଭିତରେ ଫଳ ଥାଏ ଯେନ୍ତି ନଡ଼ିଆ ଗଛ ଯଦି ଆମେ ଲଗେଇ ଦେଇଥିବା ହୁଁ ମାନେ ଯୁଗ ପରେ ଯୁଗ ଯୋଉଟା କୁହନ୍ତି କି ପିଢି ପରେ ପିଢ଼ି ସେମିତି କଣ? ଖାଇବାକୁ ପାଆନ୍ତି ନଡ଼ିଆ ଗଛ ହେଲା କି ଆମ୍ବ ଗଛ ହେଲା ଖାଇ ପାରିଥାନ୍ତି କି ସେଥିପାଇଁ ଭାବିଲି ଏଠି ତ ଆ ନୂଆ ଘର ଟା ତ ପାଖରେ କିଛି ବେଶୀ ଗଛ ବଛ ବେଶୀ ନାହିଁ ଆମେ ଆଉ କିଛି ଗଛ ଲଗେଇଦେଲେ ହୁଅନ୍ତା ତାପରେ ବି ମ୍ୟାଡାମ କଣ କହିଲେ ମୁଁ ବହୁତ ଥର କହିଲିଣି କି ଆମର ଯୋଉ ଶାଗବାନୀ ଗଛ ହେଲା କି ଆକାଶୀ ଗଛ ହେଲା ଆ ଶିଶୁ ଗଛ ହେଲା ଟିକେ ସେ ଗଛରେ ଦେଖିବା ଟିକେ କି ଯଉମାନେ ଚାଷ ହୁଁ ନ କରି ପାରୁଛନ୍ତି ଲାଭବାନ ହେବେ ଆଜ୍ଞା ଆଜ୍ଞା ଆମ ଘରେ ବି ସେମତି ହଉଥିଲା ମୋର୍ ଜେଜେ କଣ କରନ୍ତି କହିଲେ ଆମର ଚାଷ ଷ ବାସ କେହି କରିପାରିବାକୁ ନାହାନ୍ତି। ସେଥିପାଇଁ ଆମର ଯୋଉ ନଈ ବାରି ଅଛି ମାନେ ବିଲ ଭଳିଆ ଅଛି ସେ ଜାଗାରେ କଣ ଖୁଣ୍ଡା ଶାଗୁଆାନୀ ଆକାଶୀ ଯେତେ
ଆମର ବି ଲାଗିଚି ଶାଗୁଆନ
ତାକୁ ସବୁ ସେ ସବୁ ଆଣିକି ଲଗେଇ ଦେଇଥିଲେ। ଯୋଉଟା କି ପରବର୍ତ୍ତୀ ସେ ସମୟରେ ବହୁତ ଦିନ ପରେ ଆମ ମାନଙ୍କ କାମରେ ସେଟା ଲାଗିଲା କାହିକି ତ ଯେମିତି ଦେଖିଥିବେ ଗଛ ଯଦି ଲଗାଉଛେ ଆମେ ଆମର ଯୋଉ ଗଛରୁ ଯୋଉ କାଠ ଟା ପ୍ରସ୍ତୁତ ହଉଛି ଆପଣ କୁହନ୍ତୁ ଆମର ଶୋଇବା ଠାରୁ ଆରମ୍ଭ କରି ବସିବା ପର୍ଯ୍ୟନ୍ତ ସମସ୍ତ ଯେମିତି କୁହନ୍ତୁ ଫଟୋ ହେଲା ଏ ଟେବୁଲ ଚେୟାର ଘରର ହେଲା ଝରକା ହେଲା ସମସ୍ତ ପ୍ରକାର ଜିନିଷରେ ଆମର ଗଛ କାଠ ଲାଗିଥାଏ। ତା ସହିତ ଗଛ ବି ଆମକୁ ବହୁତ ପ୍ରକାରର ଜିନିଷ ଯେମିତି କୁହନ୍ତୁ ଖରା ଦିନେ ରକ୍ଷା ବି ଦଉଛି ବା ବାଟ ବି ଟିକେ କୁହନ୍ତୁ ଯାଉଛି ଯଦି ମାନେ ଖରାରେ ଛାଇ ବି ମୂଳେ ବି ବସୁଛି ରକ୍ଷା ପାଇ ପାରୁଛି ନାଇଁ କି ଆପଣ କେବେ ଗଛ ଲଗାନ୍ତି କି ନାହିଁ?
ହଁ ମୁଁ ଲଗାଏ ମୋର ଆମର ଘରେ ମୋର ମାନେ ଇଏ ୱାଇଛି ଗଛ ମାନେ ଯୋଉ ଇଏରୁ ଯୋଉ ଗଛ ହେଲା। ମୁଁ ଫୁଲ ଗଛ ବେଶୀ ଲଗେଇବା ପାଇଁ ଭଲ ପାଏ।
ଆଜ୍ଞା ଆଜ୍ଞା।
ହଁ।